କଣ କରୁଛ?
ଏଇ ବସିଥିଲି ଆଉ ତମେ କଣ କରୁଛ?
ମୁଁ ବି ବସିଥିଲି ଟିଉସନ କରୁଥିଲି ଆଉ,
ଓହୋ ଛୋଟ ଛୋଟ ଛୁଆକୁ ଟ୍ୟୁସନ୍ କରୁଛ?
ହଁ ଛୋଟ ପିଲା ବୋଲି ସେଇ ଷଷ୍ଠ, ସପ୍ତମ, ଚତୁର୍ଥ
ଓହୋ କେତେ ଜଣ ଆସୁଛନ୍ତି?
କରୁଛି ସେମିତି ସକାଳ ଟାଇମ ରେ କରୁଛି ପିଲାଙ୍କୁ ଆ ଆଠ ଜଣ ବାଗିଆ ଆଉ,
ଅ ହଁ।
ମୁଁ କରିଲିଣି ତଥାପି ତିନି ଚାରି ବର୍ଷ ହେଇଯିବ କଲିଣି। ଘରେ ବସିବା ଅପେକ୍ଷା ଟିଉସନ କରିବା ଭଲ। ହଁ ହଁ ମୁଁ କଲିଣି ତିନି ଚାରି ବର୍ଷ ହେଲା।
ହଁ ଏଇଟା ତ ଠିକ୍ କଥା ଘରେ ବସିବା ଅପେକ୍ଷା ଟିଉସନ୍ କରିବାଟା ଭଲ। ମୁଁ କହିଲି ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ଭଲ ଅଛନ୍ତି ସମସ୍ତେ?
ହଁ ହଁ ଭଲ ଖାଇଥିଲ କଣ ଆଜି?
ଖାଇଥିଲି ପଖାଳ ଆଉ ଭଜା, ଆମ୍ବ ଏଇସବୁ ଆଉ,
ହୁଁ ହୁଁ। ହଁ ଏଇଟା ତ ସତ କଥା ଆଉ ଯୋଉ କଣ ମୁଁ ଖାଇଥିଲି ଭାତ, ଡାଲି, ଆଳୁଭଜା, ଆମ୍ବ ଏଇ ସବୁ ଆଉ, ଆଉ ତମେ ପା ତାରାଣୀ ଯାଇଥିଲ କଣ ନା ବୁଲିବା ପାଇଁ? ଏବେ ବସିଥିଲି ତ ବର୍ଷା ଆସିଲାଣି ଆମ ଏପଟରେ,
ଏପଟେ ବି ବର୍ଷା ଉଠେଇଛି ଦିନ ମାନ ଆଜି ଗୋଟେ ପୁରା ଖରା ହଁ।
ଖରା ହଉଛି ହଁ ଦିନ ମାନେ ଖରା ହବ ଚାରିଟା ବେଳେ ବର୍ଷା ହବ ଏଠି
ଚାରିଟା ବେଳେ ବର୍ଷା ହେଲେ ଭଲ ଉଁ ଗରମ ହଉଚି।
ଥଣ୍ଡା ଲାଗୁଛି ଏଇଟା ସତ କଥା କିନ୍ତୁ ହଁ
ଟିକେ ବର୍ଷା ହେଇଗଲେ ମାନେ ଟିକେ ଶାନ୍ତି।
ହୁଁ ମୁଁ କହିଲି ଯୋଉ ତମେ ବା ତାରିଣୀଙ୍କ ପାଖକୁ ଯାଇଥିଲ ଏବେ?
ତାରେଣୀ ଙ୍କ ପାଖକୁ ଯାଇଥିଲି। ଭଲ ଦର୍ଶନ ହେଲା। ହଁ ଘରେ ସିଏ ଉ ଜିଜୁ ଆଉ ତାଙ୍କ ୱାଇଫ ଯଉ ମୋ ଭଉଣୀ
ତମ ଦିଦି ମାନେ ତମେ ବଡ ନା ତମ
ନା ନା ସିଏ ମୋ ନିଜ ଦିଦି ନୁହଁ ମୁଁ ମୋର କେବଳ ଯୋଉ ଭାଇ ଏ ମାନେ ମୋ ବଡ଼ ବାପାଙ୍କର ହେରୀଙ୍କାର ଝିଅ ନା ବଡ ଭାଇ।
ଓହୋ ତମର ଜଣେ ବଡଭାଇ ଅଛନ୍ତି? ଅ ହ। ଅ ହ। ଆଉ ଅର୍ପିତା ଏବେ କଣ ଭାବିଛ କରିବା ପାଇଁ?
ମୁଁ କଣ ଭାବିଛି ଏଇ ଦେଖାଯାଉ ଏମ-ସି-ଏ ତ ଆଉ ତମେ?
ମୁଁ ମୁଁ ବି ତ ସେୟା କରିବି।
ଏମ-ସି-ଏ ଓ ଓଜେଇ ଦେଇଥିଲି ଆଉ
ସିପିଟ ଦେଇ ନଥିଲା ଓହୋ ତମର ଓଜେଇଇ କୋଉଠି ପଡିଥିଲା ଆ
ମୋର ଓଜେଇଇ ଥିଲା କଟକ
ଓ ହଁ କଟକ ରେ ପଡିଥିଲା ନା ଅଁ କେତେଟା କୋଶ୍ଚିନ୍ କରିଚ
ବସ୍ ମ ଆତିିକ ଯଉ ହ ହାଡ଼ଚ
ମ୍ୟାଥ ବା ବା ଡେରି ଭେଟି ବି ଇଣ୍ଟିଗ୍ରେସନ ଖାଲି ଡେରି ଭେଟି ଇଣ୍ଟିଗ୍ରେସନ୍ କିଛି ପଡିନି ଆଉ
ସେଇ ବା ସେଇଗୁା ଖାଲି ପ୍ରାକ୍ଟିସ ଆଉ ଟିକେ କରିଥିଲେ ପ୍ଲସ ଟୁ ଟାଇ ଥିଲା ବଳେ
ତାପରେ ପୁଣି ବି ଯୋଉ କମ୍ପ୍ୟୁଟର ବି ଯୋଉ କୋଶ୍ଚିନ ଆସିଲା ସେଗୁଡା ବି ହାର୍ଡ ଆସିଲା ସେ ଏମିତିବି କୁ ଆସନ ଲାଗି ପୁରରା ହଁ ତାଠାରୁ ହ
ଯଦି ପ୍ଲସ ଟୁ ଟାଇମ ଇଏ ହେଇଥାନ୍ ତାର ଦେଇ ଚଳିଥାନ୍ତା ଆଉ ଏମିତି ଯୋଉ ଆମର ପ୍ରାକ୍ଟିସ ନାଇଁ ନା ଏତେ ଆଉ
ହଁ ପା ଏଇଟା ତ ଶବ୍ଦ କଥା ବୁହ ରଜରେ ରଜରେ ଆମର କେନ୍ଦ୍ରାପଡାର ଯିବାର ପ୍ଲାନିଂ ଅଛି ଯଉ ବ
ଆଛା ଓହୋ
ଆଉ ତମର
ମୁଁ ତ ସେଇଆ ଡିସାଇଡ ହେଇନି ଦେଖାଯାଉ କଣ ଡ୍ରେସ ଆଣି ସାରିଲାଣି
ନା ଯିବି କାଲି ତମେ
ମୁଁ ବି ସେଇ ଯିବା ଆଉ ଡ୍ରେସ୍ କଣ କହିଲ
ମୁଁ କହିଲ ତମେ ଆଣି ସାରିଲଣି ତମର ତ ସେଇଠି ପାଖରେ ଆଉ ବରୁଆ ଆଉ ବରୁଆ ପାଖରେ ହରିପୁର ପଳେଇବା ନେଇ ଆସିବା ହ୍ୟାଲୋ ସୁବିଲନି ହଉ ର ଟ କ
ହ୍ୟାଲୋ ହଁ
ହଁ
ଆମର ସେଇ ନାଇଁ ଏବୁ ଯାଇକି ଜିନିଷ ଅଫଲାଇନ ରୁ ଆଣିବୁ ଠିକ
ହଁ ଏଇଟା କି ସତ କଥା ମୁଁ ବି ଦେଖିଛି ଅନଲାଇନ ରୁ ଜିନିଷ ଆଣିକି ସେ ଗୋଟେ ପ୍ରକାର ଦେଖେଇବ ଗୋଟେ ଆସିବବ ଗୋଟେ କଲର ଦେଖିବ ଆସିଲ ବଳକୁ ଲାଇଟ କଲର ଆସିବ
ହଁ
ହ ଆଉ ଯୋଉ ଅର୍ପିତା ଯୋଉ ଆମର ଉ ଏଇ ଯୋଉ ବାହାରିଛି ଯୋଉ ଆମର ଯୋଉ ବାହାରିଛି ଆମର ଯୋଉ ଏଥର ଯଉାମ ରେଲ୍ଟ ଯୋଉ ବାହାରିଲା ତାପରେ ଆମର ଯୋଉ ସାର୍ଟିଫଟ ଯୋ ସାର୍ଟିଫିକେଟ ଟା କେବେ ଦେବେ ମାନେ କଣ ସାର୍ଟିଟ ତ ଏବେ ମିଳିବନ ନା ଆମକୁ
ହୁଁ ହୁଁ ନା ସାର୍ଟିଫିକେଟ ଏବେ ଆସିବନି
ସାର୍ଟିଫିକେଟ କେବେ ଆସିବ ପୁଣି ତାହେଲେ
ସାର୍ଟିଫିକେଟ କହିନ ତ କିଛି ଆ ଆସିବ ଟାଇମ ଲାଗିବ ଜାଣିନିନି କେବେ କଣ ଆସୁଛ
ସେମାନେ ନା ସାର୍ଟିଫିକେଟ ତ ଏବେ ଦିଅନ୍ତିନି ମାନେ ସେ ଗୋଟେ କଣ ଦିଅନ୍ତିନି କି ମାନେ ଯୋଉ ଯୋଉଟା କି ମାନେ ଟେମ୍ପରାରୀ ପାଇଁ ମାନେ ତମେ ଯଦି କୋଉଠି ଆଡମିନ କରିବାକୁ ଚାହୁଁାଉ ହଁ ସେଇଟା ବଧେି ବହୁତ ମଜା ଲାଗୁଛି ସେ୍ଟେମ୍ବର ଅକ୍ଟୋବର ବେଳକୁ ନା
ହଁ ସେଇ ଟାଇମରେ ବୋଧେ ଆସିବେ କଣ କରିବା ଆଉ ଆଇଲେ ଜଣା ପଡିବ ଯୋଉଠି ଏ ଅ କରିବା ଆଡମିସନ ମାନେ ବିନା ସେମିତି ଗୋଟେ ଦେବେ ବୋଧେ ଖାଲି ଲିଗାଲ ଇଏ ଟାଇପର।
ହଁ ଆମର ବି ଏଇଠୁ ଟି ସି ଏସ ରେ ଦେବାଶିଶ୍ ହେରିକାଙ୍କର ବି ହେଇ ଯାଇନି କି। ଟି ସି ଏସ ରେ ତାର ଆଉ କଣ ହଁ ଆଉ କାହାର ହେଇକି ବି ବା ସାରୁନା ଆଉ ଗୋଟେ ଝିଅଟେ କାହାର ହେଇଯାଇଛି।
ଏଥର ସଫ୍ଟଓୟାର ଲାଇନରେ ଦେଖୁନ କେତେ
ଏବେ ତ ଶତ କଥା ଆମ ଉ ହଁ ଏଇଟା ତ ସତ କଥା ଆଉ ସମସ୍ତେ ତ ସେଇ ଲାଇନ ରେ ହିଁ ଯାଉଛନ୍ତି କାହିଁକି ନା ଆମ ଏପଟରେ ଯେ କେତେ ଜଣଙ୍କର ମୋର ଯୋଉ ଦିଦି ମାନେ ଯୋଉ ହେଲେଣି ତାଙ୍କ ବାହାଘର ହେଲେଣି ସବୁ ସଫ୍ଟ ଓୟାର ଇଞ୍ଜିନିୟର ସଫ୍ଟ ଓୟାର ଇଞ୍ଜିନିୟର।
ହୁଁ ତାପରେ ଯୋଉ ଏବେ ବି ଏ ଏବେ ଗୋଟେ ଇସ୍ରୋ ରୁ ଆସିଥିଲା ଯୋଉଟା ସେଟାରେ ହେଲାନି ଯୋଉ କଣ ତ ଇଏ
ଆମର ଆମର ହେଇନଥିଲା ଯୋଉମାନେ ଆମର ପ୍ରିଭିଅସ ଇୟର ପିଲା ଆମର ଯୋଉ ସିନିୟର ଥିଲେ ସେମାନେ ହିଁ ହଁ ସେଇମାନେ ହିଁ କରିପାରିବା ଆମେ
ମାନଙ୍କର ପ୍ରିଭିଅରସ ଇୟରସ ସେ ପ୍ରିଭିଅସ୍ ପିଲାଙ୍କର ତ ଯୋଉମାନଙ୍କର ଇନଫୋଷିସରୁ ଆସିଚି ଏପର୍ଯ୍ୟନ୍ତ ତାଙ୍କର ଆସିନି ଲେଟର ଆସିନି।
ନା ଦେବାଶିସର୍ ବି ତ ଆସିନି ଏ ପର୍ଯ୍ୟନ୍ତ। ଏ ଯୋଉ ତାର ବି ହେଇଥିଲା ଯୋଉ ଇନ୍ଫୋସିସର ନାଇଁ ତାର ଜଏନିଂ ଲେଟର ଆସିନି। ମାନେ ପୂର୍ବ ମାନେ ଆମର ଯୋଉ ହେଇଥିଲା ପ୍ରିଭିଅସ ପିଲାଙ୍କର ସେମାନଙ୍କର ବି ଆସିନି? ତାଙ୍କର ଟି ସିି ଏସ ରୁ ବି ତ ଆସିନଥିଲା।
ତାଙ୍କର ବି ଆସିନି। ମୁଁ ବୁଝିଥିଲି ଆଶୁତୋଷ ଭାଇ ଜଣେ ତାଙ୍କର ନା ନା ତାଙ୍କର ଆସିନି ଏପନ୍ତ ବା ସେମାନେ କହିଲେ ମୁଁ ସେଥିପାଇଁ ଦି ତିନିଟା ଜବ ଛାଡ଼ି ସାରିଲିଣି।
ଦି ତିନିତା ଜବ ଛାଡ଼ି ସାରିଲେଣି କଣ ପାଇଁ?
ହଁ ମାନେ ଏଇ ଆସିକି ସେ ଭାବିଲେ କି କାଳେ ଆସିବ ୱେଟ କରିବେ ହଁ ୱେଟ କରିବେ ବୋଲି ହେଲେ ଦେଖିଲା ବେଳକୁ ହେଲାନି।
ଓହୋ। ଉଁ ହୁଁ ଆ ଆସୁତୋଷ ଭାଇ ଯିଏ ସିଏ ଭଲ ପଢାନ୍ତି। ମାନେ ଯିଏ ହଁ ସାର୍ କହୁଥିଲେ ଜ୍ୟୋତି ସାର୍ ହୁ ବୁଝୀ ବିି ଥିଲି ତାଙ୍କର ହେଇଯାଇଥିଲା ନା କଣ ପା?
ସେ କଣ ଯୋଉ ଏମ ସି ଏ ପାଇଁ ଓ ଜି ଏ ଦେଇଥିଲେ ତ?
ହଁ ହେଇଯାଇଥିଲା ତାଙ୍କର ମାନେ ଆସିଥିଲା କଲେଜରୁ। କୋଉ କଲେଜ?
ନାଇଁ ନାଇଁ ଏତ ରେଜଲ୍ଟ ଆସିନି।
ନାଇଁ ନାଇଁ ସେ ଯୋଉ ଆସୁତୋସ ଭାଇ ଏଇଥରକ ଓ ଯେ ଇ ଦେଇଥିଲେ।
ହଁ ଏଇଥରକ ଦେଇଛନ୍ତି ବା।
ସେ ମାନେ ଆରଥରକ ଦେଇ ନଥିଲେକି?
ନା ଆରଥରକ ଦେଇନାହାନ୍ତି ସେ ତାଙ୍କର ଆସିଲାନି ଲେଟର ଆସିବ ବୋଲି ଯୋଉ ଇନଫୋସିସ ରୁ ସେ ୱେଟ୍ କ ଦେଲେନି ସେ ଭାବିଲେ ଟିକେ ଆସିବ ତ ଦେଖିଲାବେଳୁ ତାଙ୍କର ଆସିନି ସେଥିପାଇଁ ପୁଣି ଏମ ସି ଏ କରିବେ ବୋଲି ଡିଷ୍ଟାନ୍ସ ରେ।
ଓହୋ ହଁ କଲ୍ୟାଣୀ ଯୋଉ ନୁହ।
ଜବ୍ କରୁଛନ୍ତି।
ଏବେ ସୋନାଲି ଦିଦି ବୋଧେ ଅଛନ୍ତି? ସେ ବୋଧେ କୋଉ ମାନେ ଏମତି ନନ୍ ଟେକ୍ନିକାଲ କମ୍ପାନୀରେ ଅଛନ୍ତି ମାନେ ସେ ଘରେ ୱାର୍କ ଫ୍ରମ ହୋମ୍ ଜବ୍। କରିଛନ୍ତି ଆଉ ହୋଉ ସେ ତୁ ଦେବାଶିସ୍ ହେରିକା ତ ପାଇଗଲେ ଆହୁରି ବହୁତ ପିଲା ଏଇ ଯୋଉ କଲ୍ ସେଣ୍ଟ ଟରେ ବହୁତ ପିଲା ଅଛନ୍ତି ମାନେ ମତେ କଲ୍ୟାଣୀ ମଝିରେ ଫୋନ କରିଥିଲା ସେ ମତେ କହୁଥିଲା କି ଆଉ କଣ କରୁଛୁ କଣ ନାହିଁ ଏମତି ପଚାରୁଥିଲା ମୁଁ ତାକୁ କହିଲି କି ହଁ ମୁ ବସିଛି ମତେ କହିଲେ କି ଆଉ ମୁଁ କହିଲି ତୁ କଣ କରୁଛୁ କହିଲା କି ସିଏ ଗୋଟେ କଲ ସେଣ୍ଟର ରେ ଥିଲା ହେତେବେଳେ। ହୁଁ ଥିଲା ମୋତେ କହିଲା ମୁଁ ଏବେ ଅଛି କହ କହିଲା କି କହ କହିନିଥିବ ଆମ ମାନେ ଆମ କଲେଜର ଅଧାରୁ ଅଧିକ ପିଲା ସେଇଠି। କି ଅଛନ୍ତି ହେଲା ମାନେ ଅଲଗା ବ୍ରାଞ୍ଚ ରେ କିନ୍ତୁ ସେଇ ଅଛନ୍ତି ହଁ ଭୁବନେଶ୍ୱର ରେ ନବ
ସବୁ ପିଲା ପ୍ରାୟତଃ ସେଇଠି ଯବ ନ ତାଙ୍କର ଏପର୍ଯ୍ୟନ୍ତ ସାଲେରୀ ବି ଆସିନି
ଆସିନି ଏପର୍ଯ୍ୟନ୍ତ ମାସେ ହେଇଥିବ ନା ହେଇନଥିବ ବୋଧେ ନା
କଣ କହିଲ?
ହାଲ ମୁଁ କହିଲି ତାଙ୍କର ମାସେ ହେଇନଥିବ ବୋଧେ
ନା ମାସେ ତଥାପି ଅଏଲିଙ୍ଗ ଯୋଉମାନେ ସେମାନେ ଏ ପର୍ଯ୍ୟନ୍ତ ପାଇନାହାନ୍ତି
ଓହୋ ଯୋଉ ଉର୍ମିଳା ହରିକା ଥିଲେ ସେମାନଙ୍କର ତ ମିଳିଯାଇଥିବ ନା
ନା ସେମାନେ ମିଳିଲାନି ସେମାନେ ଆଉ ଗୋଟେ ଜାଗା ଯାଇକି କୋଉଠି ରହିଲେ ନା
ଓହୋ ତାହେଲେ ସେମାନେ ବଟ ଛାଡିଦେଲେ ସେ ଜବଟା ନା
ଛାଡିକି ଆଉ ଗୋଟେ ଜାଗାରେ ଅଛନ୍ତି
ଓହୋ ଏଇ ସବୁ କଥା ଏଇ ଭଳିଆ ସବୁ କରିଚ।
କଣ୍ଟ୍ରୋଭର୍ସି ଚାଲିଛି ସବୁ ଏଇ ଉପରେ ଆଉ ଆଉ ରଜ ତମ ଗାଁରେ କେମିତି କଣ ହୁଏ ତମ ସେଠି
ଆମ ଗାଁରେ ରଜ କଣ ଆମ ଗାଁରେ ରଜ ତମେ ନିଜ ଘରେ ନିଜେ ଡୋଳି ଲଗେଇ ଡୋଳି ଖେଳିବ ଆମ ଗାରେ ରଜ ଭଜ ସେମିତି କିଛି ନାହିଁ। ପ୍ରଥମ କଥା ଯେ ଆମ ଗାଁରେ କେ ଝିଅ ହିଁ ନାହାନ୍ତି ସବୁ ଛୋଟ ଛୋଟ ଛୋଟ ଛୋଟ ଛୁଆ ଅଛନ୍ତି ହେଲା ଆଉ ଆମ ଗାଁରେ ସବୁ ଯୋଉ ବଡ ବଡ ଝିଅ ମାନେ ଥିଲେ ସେମାନଙ୍କର ସବୁ ବାହାଘର ହେଇଥିଲାଣି ହେଲା ଆଉ
ତାପରେ ପର୍ବପର୍ବାଣୀ ଆଉ ଏତେ କୋଉଠି ମାନେ ବହୁତ ମାନେ ଗାଁ ମାନକରେ ବି ଆଉ ହଉନି।
ହଁ ଆଗରୁ ଭଲ ସେଲିବ୍ରେସନ ହଉଥିଲା ମୋର ମନେ ମାନେ ଯୋଉମାନେ ସମସ୍ତଙ୍କ ଘରେ ବୁଲିକି ଆ ହବ ସମସ୍ତଙ୍କ ଘର ଲୋକ ବି ଡାକନ୍ତି ଆସିକି।
କେତେ ମଜା ହୁଏ ନା।
ପାନ
ପିଠା ହଁ ତାପରେ ଦୋଳି ଲାଗିଥାଏ ସମସ୍ତେ ଆସନ୍ତି।
ହଁ ଏଇଟା ହିଁ ସତକଥା ଆଗରୁ କିନ୍ତୁ ବହୁତ ଭଲ ହୁଏ ଏବେ ଏବେ ତ ଛୁଆ ସବୁ ଫୋନରେ ଫୋନ ଫୋନ ଦେଖ ଫୋନ ଚଲାଅ। ଏଇ ସବୁ କଥା ଆଣ୍ଟିଙ୍କ ଦେହ ଭଲଅଛି? ହଁ ମୁଁ କହିଲି ଆଣ୍ଟିଙ୍କ ଦେହ ଭଲଅଛି ମୁଁ କହିଲି ତମ ଭାଇ କି ସେ ମୁଁ କହିଲି ତମ ଭାଇ କିିଏ ସେ କଣ ସଫ୍ଟର ଲାଇନରେ ଅଛନ୍ତି?
ନାଇଁ ନାଇଁ ନାଇଁ ସେ ଗମେଣ୍ଟ ପାଇଁ ପଢୁଛନ୍ତି। ଗମେଣ୍ଟ ପାଇଁ ପଢୁଛନ୍ତି
ହଁ ହଁ ବୁଝିପାଇଲି। ମୁଁ କହିଲି ହଉ ଅର୍ପିତା ଟିକେ ରଖୁଛି ପରେ କଲ କରିୁଛି ତମକୁ ଆଁ
ହଁ ହଁ ହଉ